ହାଲୋ।
ହଁ ହାଲୋ କୁହନ୍ତୁ
ଆପଣଙ୍କ ନାଁ ଆଜ୍ଞା ଶୁଣା ଯାଉଛି ଶୁଣା ଯାଉଛି?
ଆପଣଙ୍କ ନା?
ଏଥିରେ ବା ନାଁ କୁହାଯାଏ ନି ନା କଣ ମୁଁ ଶୁଣିଥିଲି ମତେ କହୁଥିଲେ। କି ନାଁ ହେରିକା କିଛି କୁହନ୍ତି ନି।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ କଣ କରୁଥିଲେ?
ମୁଁ ମାନେ ଏବେ କ ମାନେ ମାନେ ପାଠ ନା ଏବେ କଣ କରିଛି ଆପଣ କଣ ମାନେ
ନାଇଁ ନାଇଁ ଏବେ କଣ କରୁଥିଲେ?
କିନ୍ତୁ ମୁଁ ଖେଳୁଥିଲି ବା ମାନେ ସେ
ହଁ ହଁ ବୁଝିଲି ମୁଁ ଉଠିକି ବସିଥିଲି।
ଆଜ୍ଞା
ଶୋଇକି ଉଠିକି ବସିଥିଲି।
ଓହୋ ଆଉ କଣ କୁହନ୍ତୁ ମାନେ ଆପଣ ମାନେ କଣ ମାନେ ପାଠକ ମାନେ କଣ ପଢୁଛନ୍ତି ପାଠକ ମାନେ ଆପଣ ମାନେ କଣ କୁହନ୍ତି ପାଠ
ଗ୍ରାଜୁଏସନ୍ ଫାଷ୍ଟ ଇୟର ସାଇକୋଲୋଜି ଅନର୍ସ ଆପଣ
ମୁଁ ସେଇ ଗ୍ରାଜୁଏସନ ସେକେଣ୍ଡିୟର ମାନେ ମୁଁ ଇଟିସ କରିଛି ପ୍ଲସ ଥ୍ରି କରନି।
ଆଚ୍ଛା।
ସେ ଗୋଟେ ଅଲଗା ମାନେ ଇଞ୍ଜିନିୟରିଂ ସବଜେକ୍ଟା ତ ସେଇଟା ମୁଁ କରିଛି ଆଉ।
କୋଉଠି?
ମୁଁ କରିଛି ବି ଜେ ବିି ଅଟୋନମସ କଲେଜ।
ଆଛା, ରେଭେନ୍ସା।
କଟକ କଟକ
ଆ ଆଜ୍ଞା।
ପ୍ଲସଟୁ ନାଇଁ ନାଇଁ ପ୍ଲସଟୁ ସେଇଠି ଥିଲା?
ହୁଁ ହଁ ହଁ।
ନା।
ଆଦିତ୍ୟ ମହାପାତ୍ର।
ନା ନା।
ମୋର ଜଣେ ସାଙ୍ଗ ଥିଲା ରେଭେନ୍ସାରେ ପ୍ରସ ଟୁ କରିଥିଲା, ମୁଁ ଭାବିଲି ଆପଣ ତାକୁ ଚିହ୍ନି ଥିବେ ବୋଲି।
ନା ନା ନା, ମୁଁ କଲେଜ ବହୁତ କମ ଯାଏ ଆଉ ମୁଁ ଜାଣିନି କାହାକୁ, ମୋର ପୁଅ ପିଲା ସାଙ୍ଗ କେହି ନଥିଲେ।
ଓହୋ ମାନେ ଆଚୁଏଲି ଝିଅ ପିଲା ସାଙ୍ଗ କେହି ନାହାନ୍ତି।
ଝିଅ ପିଲା ସାଙ୍ଗ ଦିଟା ହିଁ ଥିଲେ, ଯାଦା ବି ନଥିଲେ।
ଓହୋ ଆକଚୁଆଲି ତମ ଗାଁ କୋଉଠି ମାନେ ଘର
ମୁଁ ଘର କଟକରେ।
ମୋର ପ୍ରତାପ ନଗରୀଠୁ ଲାଇକ୍ ପ୍ରତାପ ନଗରୀ ଅପୋଜିଟ୍ ସାଇଡରୁ ବହୁଧ ଭିତ ତରକୁ ଦଶ କିଲୋମିଟର, ଆପଣ ଏବେ ମାମୁଁ ଘରେ ରହିକି ପଢୁଛି।
ମାନେ ମାମୁଁ ଘର କୋଉଠି?
ଉରାଳି, ଗୋପାଳପୁର।
କଣ ଗୋପାଳପୁର ଓହୋ।
ଆଛା ଆପଣ?
ମୁଁ ରହୁଛି ଭୁବନେଶ୍ୱର, ଡୁମଡୁମା, ଭୁବନେଶ୍ୱରରେ।
ଆଚ୍ଛା, ବଏଥ୍ରୋ ରୁ ତ।
ଆଜ୍ଞା।
ଆରେ ପୁରନା
ହଁ ହଁ ହଁ ହଁ
ଆଚ୍ଛା ଆଚ୍ଛା। ନାଇସ।
ଆଜ୍ଞା ଆପଣ ପ୍ଳସ ଥ୍ରୀ ରେ କେତେ ପ୍ଳସ୍ କୋଉ କୋଉ ସ୍କୁଲ କଲେଜ ଥିଲା।
ମୋର ସରସ୍ଵତୀ ଶିଶୁ ମନ୍ଦିର।
ଜମାଟିୟାନ ମାନେ ଦର୍ଶମ
ହଁ ଟ ଭାବୁଚି ଉସକେ ବାଦ ଆଉଟ୍ ଅଫ୍ ଅ ଓଡିଶା ଯିବେ।
ଓହୋ ମାନେ କୋଉଠି କୋଉଠି ଡିସାଇଟ୍ କରିଛନ୍ତି?
ଆଣ୍ଡ ଭାବୁଥିଲି ଭାବୁଥିଲି ଦିଲ୍ଲୀ ଯିବି ବୋଲି ବଟ ବହୁତ ପଲ୍ୟୁସନ ହଉଛି ଆଉ ମୋର ନିଶ୍ୱାସ ପ୍ରଶ୍ୱାସ୍ ମାନେ ଟିକେ ଫ୍ଳୋବେମ୍ ହେଇକି ଟିକେ ଯଦି ଅନିଶ୍ଵାସ ଜାଗା ଆସଯିବ ମୁଁ ଟୋଟାଲ ନିଶ୍ୱାସ ନେଇପାରିବିନି, ତ ଭାବୁଛି ଯିବୁ ଭାରି ବନାରସ ହିନ୍ଦୁ ୟୁନିଭରସିଟି ନହେଲେ ସେଇଟା ହଉଲି ଜୟ ଜବା ଜେଇନ୍ ଯିବି ବଟ ସେଇଟା ବି ଦିଲ୍ଲୀରେ ହିଁ ତ ସେମ୍ ଥିଙ୍ଗ ପଇସା ଅଧିକ ଖର୍ଚ୍ଚ ମେଟେନନ୍ସ ବି ବଢିଯିବ ଦିଲ୍ଲୀ, ବନାରସ ବହୁତ ଫ୍ରେ ମେଣ୍ଟେନେସ ପ୍ରି ଦିଲ୍ଲାରେ ବହୁତ ପଇସା ଖର୍ଚ୍ଚ ମାନେ ଆଭରେଜଲି ବହୁତ ହିଁ ମାନେ ମୁଁ କହିବି ଘରବଲା ଦେବେନି ଏତିକି ପଇସା।
ଓହୋ ମାନେ ମୋ ନା ଟା ପୁଣି ମାନେ ମାନେ ମୋର ୱାଟସପ ରେ ସୋ କରୁନି ଆପଣଙ୍କ ନାରେ ସୋ କରିଥିଲ ୱାଟସପ୍ ରେ।
ନା ଆପଣଙ୍କ ନା ଶୋ କରୁନି ଏଇଥିରେ ଶୋ କଲା ମତେ।
ସେଇଠି ମୋ ନାହିଁଟା ସେଟା କିଛି ଟା ସୋ କଲେ
ହଁ ହଁ। ଲାଇକ୍
ନା ମତେ କିଛି ବି ଶୋ କରୁନି ମେ ବାସ ଆପଣଙ୍କ ନମ୍ବର ଶୋ କରୁଛି।
ମୋ ନାଆଁ ଟା ସୋ କରୁନି ମତେ ପଟେ ନାଁଟା ସୋ କଲା।
ମୋର ବୋଧେ ଅଛି ଆପଣଙ୍କର ଠିକ କହ ଇନ ମାଇ କଣ୍ଟାକ୍ଟ କରିଦେଇଥିବେ ଯଦି ଆପଣଙ୍କୁ ସୋ କରିବ।
ମୁଁ ଜାଣିନି ଚା ଆପଣଙ୍କୁ ତ ମୁଁ ମାନେ ମେସେଜ କରିଥିଲି।
ମୁଁ କରିଥିବି ମୋର ମନ ନାହିଁ ଦେଖ ହ
ତମେ କହିଲେ ତମର ମାନେ ତମର ମାନେ ରିସିଭ ହବନି ତ ସେଟା ମୁଁ କିଛି ପଚାରିଲି ତମେ ଆଜି ମେସେଜ କଲ।
ହଁ ମୋର ରିସିଭ ନାହିଁ ମୁଁ କରିଦେଇଥିଲି ଷ୍ଟାର୍ଟିାର୍ଟିରେ ବହୁତ ହିଁ।
ଓହୋ ଆଚ୍ୟୁଲି ମୋର ମୁଁ ହ କୁହନ୍ତୁ?
ଆପଣ ଖରାବେଳେ କଣ ଖାଇଥିଲେ?
ମୁଁ ଖରାବେଳେ ଚିକେନ।
ଚିକେନ। ମୁଁ ଭାତ ଭାତ, ଡାଲି, ଭଜା, ଶାଗ ଭଜା, ଖଟା, ଖାଇଥିଲି। ମୁଁ ଆଇଁଷ ହଁ ମୁଁ ଆଇଁଷ ଖାଏନି।
ଆରେ ଭାଇ ଆଚ୍ୟୁଲି ମାନେ ମୁଁ ଏବେ ଯାହା ସାଙ୍ଗେ କଥା ହଉଥିଲି ହେଲା। ସବୁ ପିଲା ମୋର ମାନେ ମୁଁବ ପ୍ରାୟ ପିଲା ସବୁ ଭେଜିଟେରରିଆନ୍। ଭାଇ ମୁଁ ଏକଲା ହିଁ ସର୍ବହାରୀ। ସବୁ ଖାଉଛି ମାନେ - ଆଜ୍ଞା କୁହନ୍ତୁ?
ମୁଁ ସେଭେନ୍ କ୍ଲାସ ସବୁ ଖାଉଥିଲି ମାନେ ମୁଁ କିଛି ମାନେନି। ସଂକ୍ରାନ୍ତି ପୂଜା ପର୍ବପର୍ବାଣୀ କିଛି ବି ମାନେନି ସବୁଦିନ୍ ଖାଏ। ଖାଇବି ଯଦି ସବୁଦିନ ଖାଇବି। ତାପରେ ମୋର
ବୁଝି ଯା ହଁ ଚାପରେ
ତାପରେ ମୋର ମାନେ ମାନେ ଏତେ ଆଇଁଷ ଖାଇଲି ମୋ ଭାଇ ସହିତ ମିଶିକି ନା ମୋ ଭାଇ ସହିତ ମିଶିକିନା ଏତେ ଆଇଁଷ ଖାଇଲି ମୋର ଇନଫେକ୍ସନ ହେଇଗଲା। ଡେଲି ବ୍ରେକଫାଷ୍ଟ ଲଞ୍ଚ ଡିନର ତିନଟା ଟାଇମ ମୁଁ ଆଇଁଷ ଖାଏ।
ଓହୋ ମୁଁ ତ ଆକ୍ଚୁଲି ନ-ହଁ କୁହନ୍ତୁ।
ତ ମୋର ଟିକେ ସେନ୍ସିଟିଭ୍ ଦେହ ମୋର ବହୁତ ଆଲର୍ଜିଜ୍ ବାଗେରା ହେଇଯାଏ ଜଲଦି ଜଲଦି। ମୋର ଆଲର୍ଜି ହେଇଗଲା ତା ପରେ ପରେ ମତେ ଚିକେନ ପକ୍ସ ହେଇଗଲା ତ ଏମିତି ଛଅ ମାସର ଗ୍ୟାପ ପଶିଗଲା ମୁଁ ଆଇଁଷ ଖାଇ ପାରିଲିନି ତ ମୁଁ କହିଲି ମୁଁ ଛାଡି ଦଉଛି ସରିଲା କଥା।
ଓହୋ ବୁଝିଲି ବୁଝିଲି ନା ଆପଣ ମାନେ ଯୋଉ ମାନେ ଆ ନେବେ ନେବେ ମାନେ ଏବେ ନନଭେଜ ଖାଉନାହାନ୍ତି ନା।
ନା ନା ଜମା ବିିି ନୁହଁ।
ଯେ ମାନେ ଆପଣ ଯୋଉମାନେ ମାନେ ମାନେ ମୋର ଯୋଉ ମେଶି ଥିଲା ଆପଣ ମାନେ ମୋ ଡିପି ସୋ କଲା ୱାତ୍ସପ୍ ଡିପି ପ୍ରୋଫାଇଲ୍ ଡିପି ସୋ କଲା। ହ୍ୱାଟସଆପ ରେ।
ପ୍ରୋଫାଇଲ୍ ପିକଚର ଆପଣଙ୍କର ସୋ କରୁନି ମାନେ ଡିପି ସୋ କରୁଛି ଆପଣଙ୍କର ହ୍ୱାଟସଆପ ରେ।
ବାକି ନାଁ ଟା ସୋ କରୁନି।
ନା।
ଓହୋ ହଉ ଚାଲେ ଆଉ।
ଆଜ୍ଞା।
ହିଲେ ମୁଁ ଆକଚୁଆଲି ସେଇ ନନଭେଜ୍ ପ୍ଲେଟ୍ ଖାଲି ଚିକେନ ଖାଏ ଅଣ୍ଡା ଖାଏ ବାକି କିଛି ଖାଏନା ମତେ ବାକି କିଛି ମାଛ ଫାଛ ହୁଁ ତୁଇ ମତେ ବାକି କିଛିନ୍ ଓହୋ ମୁଁ ଛୋଟ ହଁ। ଆଜ୍ଞା ଆଜ୍ଞା। ମୁଁ ଛୋଟ ବେଳୁ ମାନେ ମଟନ ଖାଇନି ମା ଛ ବହୁତ ରେଆର ଥରେ ମାଛ ଖ-ଛୋଟ ବଳେ ଏମିତି ମାନେ ମାଛ ଆଗରୁ ଖାଉନଥିଲି ଟେନ୍ କ୍ଲାସ ରେ ଷ୍ଟାର୍ଟ କରିଥିଲି। ତାପରେ ମାନେ ମୋର ଏମିତି ଖାଉଥାଏ ତଣ୍ଟି ରେ କଣ୍ଟା ଲାଖିଗଲା। ତାପରେ ମାଛକୁ ପୁରା ଅଲବିଦା କରିଦେଲି।
ନାଇଁ ନାଇଁ ମୁଁ ମୁଁ ଯେତେବଳେ ଖାଉଥିଲି ମୁଁ ସବୁ ଏମିତି କିଛି ଖାଇନି ଏଇଟା ଖାଏ ଏମିତି ସବୁ ଖାଏ ବାକି ଚିକେନ ତୁ ଯେ ତେ ହେଲେବି ଭଲ ଲାଗେ ଯାଦା ହିଁ ସବୁବେଳେ ଚିକେନ ଉପରେ ହି ରୁହେ ଟପ ପ୍ରାୟୋରିଟି।
ହୁଁ ମୋର ତ ଚିକେନ ଅଲମୋଷ୍ଟ ଫେବରାଇଟ୍। ଆଚ୍ଛା ମୋର ତ ଚିକେନ ଅଲ୍ମୋଷ୍ଟ ଫେ-ମାନେ-ମ-ମାନେ ମତେ ପୁଣି ଦିଦି ଦେବେ ଚି ଚିକେନ ମାନେ ଖାଇବାକୁ ପୁରା ମୁଁ ପୁରା ସବୁ ବର୍ଷ ଚିକେନ ଖାଇ ରହିବି ମୁଁ ପୁରା ଦିନରେ ସବୁୁ-ସବୁବେଳେ ଚିକେନ ଖାଇକି ରହିଯିବି। ମୁଁ ଚିକେନ ଆଡ଼ିକ୍ଟେ଼ଡ୍ ଏ ଡେବି ଟିକେ କମ୍ ଅଛି କମ ଅଛି ନହେଲେ ଆଗୁରୁ ପ୍ରାଏ।
ନାଇଁ ମୋ ଘରେ ମତେ ବହୁତ ଫୋର୍ସ କଲେଣି ଆଇଁଷ ଖାଇ କାହିଁକିନା ମୋ ସହିତ ମୋ ବାବା ବି ଛାଡିିଥିଲେ। ମୋ ମାମ ବି ଛାଡି ଥିଲା ମୋ ଦିଦି ବି ଛାଡି ଥିଲା ମୁଁ ବି ଛାଡିଲି ସମସ୍ତେ ଆଇଁଷ ଖାଇବା ଷ୍ଟାଟ୍ କଲେଣି ଖାଲି ମୁଁ ହିଁ ଖାଇନି ଏ ଯାଏ ଆଉ ମୁଁ ଘରର ସାନ ତ ମୋ ଉପରେ ପୁରା ପ୍ରେସର ଦେଇ ତୁ ଖା ତୁ ଆଇଁଷ ତୁ ଛୁଆ ଟା। ତୁ ଖାଇବୁନି ଯଦି ମରିଯିବୁ ଜଲଦି ଏଇଟା ସେଇଟା।
ହ ସେ ସବୁ ଘରେ ସେଇଟା କୁହନ୍ତି ମତେ ଆମ ଘରେ ସେ କୁହନ୍ତି ମାନେ ଆପଣଙ୍କ ଘରେ ମାନେ ଆପଣ ମାନେ ମାନେ ଭାଇ ଭଉଣୀ ବା ସଦସ୍ୟ।
ସମସ୍ତେ ଛାଡି ଦେଇଥିଲେ ସମସ୍ତେ ଖାଇଲେଣି।
ଆଜି ମାନେ ଆପଣଙ୍କ ମାନେ ଆପଣମାନେ ଫ୍ୟାମିଲି ମେମ୍ବର ପିର୍ଜ୍
ଆମର ନା ଜଏଣ୍ଟ ଫ୍ୟାମିଲି ଏବେ ଆମେ ରହୁଛୁ ଦଶ ଜଣ ଭଳିଆ କିନ୍ତୁ ଆମର ବ ବହୁତ ବଡ ଫ୍ୟାମିଲି ମାନେ ଏତେ ବଡ ଫ୍ୟାମିଲି କି ବାଇଶ୍ ତିଶ୍ ଜଣ ଖାଲି ମୋର ଦାଦା ବଡ୍-ବଡମମି ହିଁ।
ଓହୋ ମାନେ ଆପଣ ମାନେ କେତେ ଫେ-ମାନେ ଭାଇ ଭଉଣୀ ଆପଣ କେମତି ଆପଣ ନିଜର?
ଏ ମତଲବ ନି-ମୋର ଜେଜଙ୍କର ସାତେ ଟା। ସରି ମୋ ଜେଜଙ୍କର ତିନିଟା ତିନିଟା ଛୁଆ ତାଙ୍କର ସାତଟା ଛୁଆ।
ହଁ ମାନେ ମାନେ ମାନେ ଆପଣ କେତେ ଭାଇ ଭଉଣୀ ମାନେ ଆପଣଙ୍କ ମାନେ ମାନେ ମାମାଙ୍କର କେତେ ପୁଅ ଝିଅ? ଦି ଭଉଣୀ ମାନେ ଭାଇ କିଏ ନାହାନ୍ତି।
ନା ଆମର ଯୋଉ ସାତ ଜଣ କହିଲ ଆମେ ଛଅଜଣ ଯାକ ଭଉଣୀ ନାଇଁ ନାଇଁ ସାତ ଜଣ ଯାକ ଭଉଣୀ ଗୋଟେ ଭାଇ।
ସେ ସେ ସାତ ଭଉନୀଙ୍କ ସୁନାନାକି ବଟଟାେ ସାତ ଭାଇଙ୍କ ସୁନାନାକି ଥିଲା ବଟେ ଯୋଉ ମନେ ଗୋଟେ କୁହନ୍ତି ନାଇଁ ଗୋଟେ ଆପଣଙ୍କ ସାତ ଭଉନୀ।
ହଁ ମାନେ ସିଏ ତ ପୁରା ତ ବର୍ବାଦ ସ ଯେତେ ପଇସା ଖର୍ଚ୍ଚ କରିରେ ମୋତେ ଦେଇଥିଲେ ମୁଁ ଗୋଟେ ଘର କରିସାରନ୍ତିନି।
ଆରେ ଭାଇ। ଆଚ୍ଛା ମାନେ ଆପଣ ମାନେ ମାନେ ପାଠୋନେପ ମାନ ଗ୍ରାଜୁଏସନ ମାନେ କଣ କହୁଛନ୍ତି ପ୍ଲସ ତ୍ରୀ। ସାଇକୋଲୋଜି ହଁ ଆ ଆଛା ଆଉ ମାନେ ପ୍ଲସ୍‌ ଟୁୁ ମାନେ ପ୍ଲସ୍ ଟୁ ରେ କଣ ନେଇଥିଲେ ସେଇ ମାନେ ବାୟୋଲୋଜି।
ନା ନା ସାଇକୋଲୋଜି ଆର୍ଟସର ବ୍ରାଞ୍ଚରେ ବି ଅଛି ସାଇନ୍ସର ବ୍ରାଞ୍ଚରେ ବି ଅଛି।
ଆଚ୍ଛା ଆଚ୍ଛା ଆପଣ ପ୍ଲସ୍‌ ଟୁ ଆଟର୍ସ ନେଇଥିଲେ।
ହୁଁ ତ ମୁଁ ଯଦି ଚାହିଁବି ଡକ୍ଟର ବି ହେଇପାରିବି। ମୁଁ ଯଦି କଲି ସେଇଥିରେ ମା ତ ମୋ ନା ସାଇଟରେ ଡକ୍ଟର ଲାଗିଯିବ ବିନା ସାଇନ୍ସ ନେଇକି ନା।
ଓହୋ ବୁଝିଲୁ ଚି ମତେ ତ ଜନ୍ମରୁ ଡକ୍ଟର ବାଡି ପସନ୍ଦ ନୁହଁ ତ ମୁଁ ଡକ୍ଟର ଲାଇନରେ ଗଲି। ନାଇଁ ମାନେ ମୁଁ ଏକ୍ଟୁଆଲି ମତେ
ଜମା ପସନ୍ଦ ନୁହଁ ବ୍ଲଡ଼ ଦେଖିଲେ ମୁଁ ପାଗଳ ହେଇଯିବି।
ମାନେ ଆର୍ମି। କେହିତ ନାହାଁନ୍ତି। ମୁଁ ମାନେ ହିଷ୍ଟୋରୀ ଟିକେ ପ୍ରୋବ୍ଲେମ ଅଛିତ ତ ସେଟା ହେଲାନି। ଲାଷ୍ଟ ରେ ମୁଁ ଇଞ୍ଜିନୟର ଲାଇନ୍ ଚୁଜ୍‌ ତ ସେଇ ସେଇଆଡେ ମାନେ ପାଠ ପଢୁଛି। ତ ଯଦି ଭଲସାଙ୍ଗ। ରହିଲ ତ ପ୍ଲେସମେଣ୍ଟ ଅଛି ୟା ତ କିଛି ଅଲଗା କମ୍ପାନୀ ଫମ୍ପାନୀ ପ୍ଲେସ ପେଣ୍ଟ ମାନେ ଇନ୍‌ଦେଶୀ ବେହେରା। ଭଲ କଲି ତ ହେଇଯାଇପାରେ ତ କଣ ପାଇଁ ଏଟା ମାନେ ଯେ ମୋର ନିଜର କିଛି ପ୍ରୋବ୍ଲେମ ଅଛି ମାନେ ଦେହର ତ ସେଥିପାଇଁ ମୁଁ କିଛି ଦିନି ଇଛା ଥିଲା। ଏବେ ବି ଅଛି ନମାଲି ମାନେ ଏବେ ବି ଇଚ୍ଛା ଅଛି ବଟ ଯେହେତୁ ମୁଁ କଲେଜ ଯାଉଛି ଟାଇମ୍ ହୋଉନି ଫିଜିକାଲ ଏକ୍ସରସାଇଜ ପାଇଁ ମାନେ ରନିଂ ବଗେରା ସବୁ ୱର୍କିଙ୍ଗ। ତ ଏବେ ଖାଲି ଜିମ୍ ଯାଉଚି ତ। ଆଉ ତ ସେ ନାହିଁ ଜିମ୍ ଗଲେ ମାନେ ରୁଟିନ୍ ଥାଏ କି ମାନେ ଏତେବେଳେ ଉଠ ଖାଅ ପିଅ ସେୟା କର ଏୟା କର।
ମୁଁ ଭାଇ ଜିମ୍ ଯାଏ ସିଏ ପାଗଳ ସିଏ ଗୋଟେ ପାଗଳ। ସିଏ ଖାଲି କି ଅଣ୍ଡା ସିଝା ଚିକେନ ସିଚା କରିକିନା ଖାଏ। ସିଏ ଖାଇବା ଛାଡିଦବ। ଜିମ୍ ଯିବା ଛାଡିବନି କେବେ ବିି ତା ଜିମ୍ ରେ ସ୍କିପ୍ କରେନି।
ଓହୋ ମୁଁ ତ ଏକ୍ଟୁଆଳି ମୋ ଆଡେ ଜିମ୍ ସ୍ପଟ ଟେ ମୁଁ ଆକଚୁଆଲି ଛଅ ମାସରେ ବନ୍ଦ କରିଦେଲି ଯେହେତୁ ମାନେ ପ୍ରେସର ପଡିଲା ଟେନ୍ସ ର। ପ୍ଲସ ଥ୍ରୀ କଲି ପ୍ଲସ ଥ୍ରୀ ସେକେଣ୍ଡ ଇଅର୍ ବନ୍ଦ୍ କଲି। ତାର ପ୍ଲସ ଥ୍ରୀ ସେକେଣ୍ଡ ୟିଅର ଦେଲି ବନ୍ଦ କଲି ଏବେ ଆଉସ୍‌ରେ ଇଗେନ୍ ସ୍ପଟେନ ଯାଉଚି। ମାନେ ମୁଁ କେବେ କଣ୍ଟିନ୍ୟୁ ରହିନୀ। ଗ୍ୟାପ ଗ୍ୟାପ୍ ଆକଚୁଆଲି ମୋର ଟିକେ ପ୍ରେସର ହେଇଯାଉଛି ଯେହତୁ ଘର। ପାଇଁ ମାନେ ମାନେ ମାନେ ଆ ଆମ ମାନେ ଅନା ଆମର ପାଞ୍ଚ ଜଣ ମେମ୍ବର ମୁଁ ଏଠି ଗୋଟେ
ଆଛା ମୁଁ ଗୋଟେ କାମ କରୁଛି ମୁଁ କାଟିକି ଆପଣଙ୍କୁ ଆଉ ଥରେ କଲ କରୁଛି। ଆପଣ କଣ୍ଟିନ୍ୟୁ କରିବେ।
କେବଳ ପରେ କଲ ବ୍ୟାକ କରିବି ମାନେ କଥା ହବା ଆମେ ଆଜ୍ଞା ଧନ୍ୟବାଦ। ଆଜ୍ଞା ଆଜ୍ଞା ସିଓର ସିଓର।